ଵା
ନମସ୍କାର ବନ୍ଧୁ ଶୁଭ ସକାଳ।
ଶୁଭ ସକାଳ ବନ୍ଧୁ। ଆଜ୍ଞା ବନ୍ଧୁ କହୁଥିଲେ ଆପଣ କଣ କହୁନାହାନ୍ତି?
ହୁଁ ନାଇଁ ମୁଁ ଯୋଉ ଆର ବିଷୟଟା ପ୍ରିବିୟସ ଇଏରେ ଆଲୋଚନା କରୁଥିଲି କି ଦେଖନ୍ତୁ ମଣିଷ ସମାଜର ମଣିଷ ଯଦି ଏକ ସୁବିଧା ପାଉଛି ତ ସେ ସୁବିଧା ବଦଳରେ ଅନେକ ଅସୁବିଧା ମଧ୍ୟ ସେ ସମ୍ମୁଖୀନ କରୁଛି ଯେମିତି କିି ଦେଖନ୍ତୁ ପ୍ରଥମେ ଆମେ ଚାଲି ଚାଲି ଯାଉଥିଲେ ଆମର ଏତେ ଦୁର୍ଘଟଣାର ସମ୍ଭାବନା ନଥିଲା ବୁଝିଲେ କି?
ଆଜ୍ଞା ଆଜ୍ଞା।
ଏବେ ଆମର ଯେତେବେଳେ ଗାଡି ଆସିଲା କି ସାଇକେଲ ଆସିଲା କି ଟ୍ରେନ ଆସିଲା ତ ଆମେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଜଲ୍ଦି ପହଞ୍ଚିଇ ପାରିଲେ ବୁଝିଲେ କି ଏଇଟା ଗୋଟେ ଏକ ସମସ୍ୟାର ସମାଧାନ ହେଲା ନା ନାଇଁ
ଆଜ୍ଞା ଆଜ୍ଞା।
ସମସ୍ୟାର ସମାଧାନ ସହ ଚାରିଟି ନୂଆ ସମସ୍ୟା ମଧ୍ୟ ଆସିଲା ଯେପରିକି ଦୁର୍ଘଟଣାର ସମସ୍ୟା ମାନେ ଏମିତି କିଛି ଅଘଟଣ ହେଇଯିବ ବୁଝିଲେ କି ମାନେ ଆକ୍ସିଡେଣ୍ଟ ହଉ କି ଏମିତି ହଉ କି ଅନ୍ୟ ସମସ୍ୟା ଆସିଲା ତାକୁ ସମସ୍ୟା ସମସ୍ୟା ଏଇ ସମସ୍ୟା ର ସମାଧାନ କରିବା ପାଇଁ ଆହୁରି ଚାରିଟି ଜିନିଷ ବାହାରିବ ବୁଝିଲୁ ସେ ଚାରିଟା ଜିନିଷ ଆହୁରି ଚାର ଆଉ ଆଠଟି ଜିନିଷର ସମସ୍ୟା ପାଲଟିବ ଏହିପରି ଭାବେ ନିରନ୍ତର ନ୍ତର ତାର ପ୍ରୟାସ ଯେମିତିକି ଦେଖନ୍ତୁ କୋଇଲା ଆମର ଇଲେଟ୍ରିକ କରିବାରେ ସୁବିଧା ହେଲା ଆଉ ଇଞ୍ଜିିନ ଚାଲିଲା ବାଷ୍ପ ଚାଲିଲା ପ୍ରତିବଦଳରେ ଆମକୁ କଣ ଦେଲା? ଗ୍ୟାସ ଦେଲା ଯାହାକି ଆମର ପ୍ରଦୂଷଣ ପରିବେଶ ପ୍ରଦୂଷଣ କଲା। ବୁଝିଲେ କି ଏଇଟା ହେଲା ଆମେ ଆମେ ନିର୍ଦ୍ଧାରିତ କରିବା ଯେ ମାନେ ସର୍ବନିମ୍ନ ଜିନିଷରେ କେମିତି ସର୍ବାଧିକ ବ୍ୟବହାର କରିପା
ବୁଝିଲି ବନ୍ଧୁ ଆପଣ ଯାହା କହିଲେ ତାର ଏକ ଉଦାହରଣ ମୁଁ ମଧ୍ୟ ଦେଉଛି ଶୁଣନ୍ତୁ ଆ ପଣ ବୁଝିଲେ
ହଁ କୁହନ୍ତୁ?
ଯେମିତି ଆପଣ କହିଲେ କି ଏକ ନୂତନ ସମସ୍ୟା ସୃଷ୍ଟି ହଵା ଏକ ନୂଆ ଇଏ ବାହାରିଲେ ବୁଝିଲେ ନା ସେମିତି ଆପଣ ଜାଣିଥିବେ ଆଗରୁ ବିଲ ଯେତେବେଳେ ଚାଷ ହୁଏ ଧାନ କାଟିବା ପାଇଁ ମଣିଷ ସବୁ ହାତରେ କାଟନ୍ତି ବୁଝିଲେ ନା ଏବେ ଆଉ ହାତରେ କାଟୁନାହାନ୍ତି ଏବେ ତ ଯନ୍ତ୍ର ଆସିଗଲାଣି ଧାନ କଟା ଯନ୍ତ୍ର
ହଁ ଅଁ
ଧାନ କଟା ଯନ୍ତ୍ର ଆସିଵା ରୁ ଆମର କଣ ହେଲା ନା ଆଉ ଜଲଦି ଜଲଦି ଆମର ଆଉ ବିନା ସମୟରେ କମ ସମୟରେ ଆମର ଧାନଟି ଘରକୁ ପଳେଇ ଆସିଲା ବୁଝିଲେ ଆଗରୁ ଆମେ କାଟିକି ଆଣିବୁ ବାନ୍ଧିବୁ ବାଡେଇବୁ ତାପରେ ଆସିକି ଧାନ ଆମ ଘରକୁ ଆସିବ ବୁଝିଲେ ବହୁତ ଆମ ସମୟ ନଷ୍ଟ ହଉଥିଲା। ହେଲେ ୟାର ମଧ୍ୟ କିଛିଟା କ୍ଷତି ଆସିଲା ଆମେ ଘରକୁ ଆଉ ନଡା ଆଣି ପାରୁନୁ ବୁଝିଲେ? ବିଲରେ ସେମତି ପଡିକି ରହୁଛି ବନ୍ଧୁ ଭାବନ୍ତୁ? ଆଉ ସେ ନଡାଟି ଆଣିଥିଲେ ଘରେ ଗାଈ ହଉ ବୁଝିଲେ ଛେଳି ହଉ ଯିଏ ଯୋଉ ପଶୁ ପକ୍ଷୀ ରଖିଛନ୍ତି କି ଘର ଛାଇବା ପାଇଁ ହଉ ନଡା ଏବେ ଆଉ ମିଳୁନାହିଁ ବୁଝିଲେ ବହୁତ କଠିନ ଅବସ୍ଥାରେ ହେଇଗଲାଣି ଯେ କାହାକୁ କହିଲେ ସେ ହାତରେ କାଟୁଛି ଯଦି ସିଏ ଦବ ଆ ମେସିନରେ ଆଉ ଯୋଉଟା ଆପଣ କଟା ହଉଛି ସେଟା ନଷ୍ଟ ହେଇଯାଉଛି ନା ଆପଣ ବି ଭଲ ଭାବରେ ଜାଣିଥିବେ।
ହଁ।
ଏମିତି ବହୁତ ସବୁ ଚାଲିଛି ଆଜ୍ଞା ଆଉ ସୁବିଧା ହେଲେ କିଛି ନା କିଛି ଅସୁବିଧା ଅଛି
ହୁଁ ଠିକ କହିଲେ? ସେମିତି ଯଦି ଧାନ କାଟିଲେ କି ବ୍ୟକ୍ତି ଯେତେବେଳେ ଆଗେ ଅଧିକ ପରିଶ୍ରମ କରୁଥିଲା। ତା ଦେହକୁ ସେ ସୁସ୍ଥ ରଖୁଥିଲା ଆଉ ବୁଝିଲେ କି? ଏବେ ସିଧା କାଟିକି ଘରକୁ ନେଇଆଯାଉ ଅନେକ ବିଭିନ୍ନ ପ୍ରକାର ରୋଗ ଆସୁଛି ମାଡି ଆସୁଛି? ଆଗେ ସବୁ ଖତ ଦିଆ ହଉଥିଲା। ଏବେ ତ ସବୁ ଜିନିଷରେ ମାନେ ମିଶ୍ରଣ ନା କୀଟନାଶକ ଇଏ ମିଶ୍ରଣ ଖାଇବା ନା ପାଣି ନା ପାଣି ଭଲ ଆସୁଛି ନା ଖାଇବା ଅଛି ଠିକଠାକ ଭଲ। କାରଣ ସବୁ ଜିନିଷରେ କୀଟନାଶକ ପଶିଯାଉଛି ପାଣି ଯଦି ତଳୁ ବି ବାହାର କରୁଛେ ଧୀରେ ଧୀରେ ପାଣି ବି ମଧ୍ୟ ସରସରି ଯାଉଛି। ମାନେ ଆ ଦେଖନ୍ତୁ ଆଗେ ସନା ଆଗେ ଦେଖନ୍ତୁ ଆଗେ ଥିଲା କଣ ନା? ଆଗେ ଯେତେବେଳେ ମାନେ ସବୁଆଡେ ଥିଲା କଚା ଘର ମାଟି ଥିଲା ଏତେ କଂକ୍ରିଟ ନଥିଲା ଆଉ ସବୁଆଡେ ମାଟି ଥିଲା ଘର ଏତେ ନଥିଲା ଚାଳ ଘର ଥିଲା ବୁଝିଲେ କି ଜଙ୍ଗଲ ଥିଲା। ଯାହାକି ବର୍ଷା ହେଉଥିଲେ ସେ ମାଟି ସାଙ୍ଗ ସାଙ୍ଗ ସେ ପାଣିକି ଟାଣିକି ନେଇକି ମାନେ ତଳ ମଧୁର ଜଳରେ ପରିଣତ କରିଦଉଥିଲା ବହୁତ ଜଲଦି ଏଇ ନା କଣ ହଉଛି ନା ଆମ ଯେତିକି ଜାଗାରେ ତାର ଅଶୀ ଭାଗ ଜାଗାରେ ଖାଲି କଂକ୍ରିଟ ହେଇଯାଇଛି। କଂକ୍ରିଟ ବାଟେ ତ ପାଣି ଯାଇପାରିବ ନାହିଁ ଖାଲି ମାଟି ଯେତିକି ସର୍ବନିମ୍ନ ମାଟିରେ କେତେ ପାଣି ଯିବ? ତେଣୁ ସେପରି ବହୁତ ଆମର ଖରାଦିନେ ଦେଖୁଥିବ ପାଣି କମ ବାହାରୁଛି ବହୁତ ପାଣିର ସଙ୍କ ଟ ଆଗକୁ ଆସିବାର ଅଛି ତେଣୁ ଆଗ କାଳରେ କଣ କରୁଥିଲ ନା ସମସ୍ତେ ସେ ଜାଣିଥିଲେ ବୋଲି ସେ ସବୁ ଦେଖିବେ ସବୁ ଗାଁ ରେ ଦୁଇଟି ତିନିଟି ପୋଖରୀ ଥିବ। ସେ ପୋଖରୀ ଆମର ତର ଜଳ ଭଣ୍ଡାରରେ ମାନେ ସଂରକ୍ଷିତ ପାଣି ରଖିବାଗରେ ବହୁତ ସାହାଯ୍ୟ କରେ ଆମେ ଏଇଟା ଜାଣିପାରୁନା କିନ୍ତୁ ଏଇଟା ହଥାଏ ବୁଝିଲେ କି ପାଖରେ ଯଦି ନଈ ଯାଉଛି କି ପୋଖରୀ ଯାଉଛନ୍ତି। ଦୁଇ ତିନିଟି ପୋଖରୀ ଥିବ ତ ଗାଈ ଗୋରୁ ପାଣି ପିଇ ପାରିବେ ପ୍ଲସ୍ ଆମ ପାଣିର ବି କିଛି ଅସୁବିଧା ହବନି ପିଇବା ପାଣିର।
ଆଜ୍ଞା ବନ୍ଧୁ ଶୁଣନ୍ତୁ ଆମ ଘରକୁ ପହର ଦିନ ଏକ ବୁଢା ଲୋକଟି ଆସିଥିଲା ଆମ ଗ୍ରାମର ବୁଝିଲେ ନା? ସେ ମଧ୍ୟ ଆମ ବଡାବାପାଙ୍କୁ କହୁଥିଲା ଆଉ ବିଲରେ ଆମ ଭଳି ଚାଷ ହେଇପାରୁନି ଆମ ଅମଳରେ ଯେମତି ଚାଷ ହଉଥିଲା। ସେ ସେମିତି ଏବେ ଚାଷ ହଉନି ହେଲା ତ ଆମ ବଡପା ତାକୁ କହିଲେ ପ୍ରଥମେ ତ ଗୋଟେ କଥା ଆପଣ ଜାଣିଥିବେ? ଆଗରୁ ବଳଦରେ ଚାଷ କରାହଉଥିଲା। ବଳଦରେ ଲଙ୍ଗଳ ଲଗେଇ ଚାଷ କରାହଉଥିଲା ବୁଝିଲେ? ସିଏ ଚାଷର ଚାହିଦା କିଛି ଅଲଗା ଥିଲା। କ ଏବେ ତ ଯୋଉ ଟ୍ରାକ୍ଟର ମେସିନ ଆସିଯାଇଛି ଆପଣ ଜାଣିଛନ୍ତି ଗାଡି।
ହୁଁ।
ସେ ଟାକ୍ଟର ଆସୁଛି ଆଜ୍ଞା ପନ୍ଦର ମିନିଟରେ ବୁଲେଇ ତା ପଇସା ଧରିକି ସେ ପଳଉଛି ବୁଝିଲେ କାମଟି ଶୀଘ୍ର ହଉଛି କିନ୍ତୁ ସେ ଯୋଉ ବା ବଡାବା କୁହନ୍ତି ସେ ଯୋଉ ବଳଦର ଚାହିଦା ଯୋଉଟା ଚାଷଟା ବିଲକୁ ଯୋଉଟା ପାଏ ସେଟା ସେ ଟ୍ରାକ୍ଟର ମଧ୍ୟ ତା ପୋଷେଇ ପାରିବନି ସେଇଟା କରିପାରିବନି। ତ ସେଥିପାଇଁ ବି ଚାଷ କିଛି ନା କିଛି ଚାଷଟି ଖରାପ ହଉଛି। ଯୋଉଟା କି ଆମେ ଆଉ ଜାଣିପାରୁନେ। ଆମେ ଭାବୁଛେ କି ବନ୍ଧୁ ଚାଷ ଭଲ ହେଇଗଲାଣି ଜଲଦି ହେଇଯାଉଛି। କିନ୍ତୁ ଆମେ ସେ ଜାଣିପାରୁନି ଯେ ଯଦି ଆମେ ବଳଦ ଲଗେଇ ଯଉ ଆଗରୁ ଚାଷଟା ହଉଥିଲା, ସେ ଚାଷ ଆଉ ଟ୍ରାକ୍ଟର ଚାଷ ଭିତରେ ବହୁତ୍ ଫରକ। ସେଇଟା ଆମେ ଜାଣିପାରିବାନି, କାରଣ ଆମେ ଆମେ ଆମେ ଆରମ୍ଭରୁ ହିଁ ଆମେ ଟ୍ରାକ୍ଟର ଦେଖିଛେ। କିନ୍ତୁ, ସେମାନେ ତାଙ୍କ ଆରମ୍ଭରୁ ସେ ହାତରେ କରିଛନ୍ତି, ବଳଦ ଲଗେଇ କରିଛନ୍ତି, ଏବେ
ନାଇଁ, ନାଇଁ, ଅ ଆଗେ, ଆଗେ ତ ଗୋଟାଏ ଦୁଇ ଦୁଇ ଗୁଣ୍ଠ ହଳ କରିବା ପାଇଁ ଗୋଟଏ ଦିନ ପଳଉଥିଲା, ଏଇନା ତ ଗୋଟେ ଦିନରେ, ଗୋଟେ ଦିନରେ କୋଡିଏ ମାଣ, ତିରିଶ ମାଣ, ତାର ଶହେ ଗୁଣା ଦୁଇଶହ ଗୁଣା ଚାଷ ହଉଛି। ଏଇଟା ଗୋଟେ ମାନେ, ମାନେ ଭଲ ଜିନିଷ ଦେଖନ୍ତୁ। ମାନେ, ଆମେ ମଣିଷର ଜୀବନ ସରଳ କରିବାକୁ ଯାଇ, ମଣିଷ ଜୀବନକୁ ଅଧିକ ଅଧିକ ଜଟିଳ କରିଦେଇଛନ୍ତି। ନା ନାଇଁ କହୁନାହାନ୍ତି, ଆଗେ ଲୋକ କଣ ଥିଲା ତାଙ୍କର ଆଗେ ଉଠୁଥିଲେ, ଖାଉଥିଲେ, କାମ କରୁଥିଲେ, ଶୋଇପଡୁଥିଲେ। ତାଙ୍କର ସର୍ବ ନିମ୍ନ ଆବଶ୍ୟକତା ସହିତ ସିଏ ବହୁତ୍ ଖୁସିରେ ମଧ୍ୟ ବଞ୍ଚୁଥିଲେ। ଆମ ପାଖ ରେ ଏଇନେ ଏତେ ସୁବିଧା ଥାଇକି, ଦେଖନ୍ତୁ ଆମେ ଆମେ ଆଗେ ନିଜେ ପରିବେଶ ପ୍ରଦୂଷଣ କଲେ, ତାପମାତ୍ରା ବୃଦ୍ଧି କରିକି ଏ ସିି ନଗଉ ଯଦି ଆପଣ ଆମେ ନିଜ ଜୀବନ, ମାନେ ସୁବିଧା କରିବା ପାଇଁ, ଆମେ ଜାଣିପାରୁ ନେ ଯେ, ଆମେ ଏସିରେ ଚବିଶ ଘଣ୍ଟା ରହିପାରିବାନି, ଆମେ ପଦାକୁ ହିଁ ଯିବା! ଆମେ, ଆମର ଅଲଟରନେଟିଭ୍ ହେଲା ଆମର ବାହାରେ ହିଁ ରହିବା, ଆମର ପ୍ରକୃତି ସାଙ୍ଗରେ ବଞ୍ଚିବା, କେତେ ଦିନ ଆମେ ଏସି ସାଙ୍ଗରେ ବଞ୍ଚିବା। ବୁଝିଲେ କି ତ ଆମର ହୁଁ ତ ତା ମାନେ ତମର ପ୍ରଥମ ଲକ୍ଷ୍ୟ ରହିବା କଥା ପରିବେଶକୁ କେମିତି ଥଣ୍ଡା ରଖିବା ଆମେ ସମସ୍ତେ କଣ କରୁଛନ୍ତି ନା ଜେଝା ଜେଝା ଘରକୁ ଥଣ୍ଡାରଖିବାରେ ବ୍ୟସ୍ତ ତ ସେ ଜାଣି ପାରୁନାହାନ୍ତି ସେ କେତେ ବଡ ଭୁଲ କରୁଛନ୍ତି।
ସେଇ ତ ବନ୍ଧୁ ଆଜିକା ସମୟରେ ଯିଏ ପଚାଶ ହଜାର ଟଙ୍କା ଦେଇ ଏସିି କିଣି ପାରୁଚି କିନ୍ତୁ ସେ ପଚାଶଟି ଗଛ ଲଗେଇ ପାରୁନି ଆପଣ ଏକାଦାର ଆଜ୍ଞା ଜାଣିଥିବେ ନା ନାଇଁ ମୁଁ ଜାଣିନି? କିନ୍ତୁ ଆପଣ ଭାବନ୍ତୁ ଯିଏ ପଚା ଯାହାକୁ ଆପଣ ପଚାରିବେ ଆପଣ ଗ୍ରାମରେ କି ଆପଣଙ୍କ ଘର ପାଖରେ ଯାହାର ଏସି ଥିବ। ତାକୁ କହିବେ ଆପଣ କେତେ ଟଙ୍କା ଦେଇ ଏସି ଆଣିଥିବେ। ଆପଣ ସିଏ ଯାହା ହେଲେ ବି ତିରିଶ ହଜାର ରୁ ପଚାଶ ହଜାର ଟଙ୍କା ଭିତରେ ଏସି ଆଣିଥିବେ ତାକୁ ଆଜ୍ଞା କହି ଖିବେ ଆପଣ ଯେ ଆପଣ ତମ ଘର ଟା ସିନା ଥଣ୍ଡା କରିଦେଲ ତମେ ତିରିଶ ଟା ଗଛ ଲଗେଇ ପାଇଲ ପରିବେଶ ପାଇଁ। ସିଏ କେବେ ଆପଣ ହଁ କହିବେନି।
ତା ଭିତରୁ ଯୋଉ ଗ୍ୟାସ୍ ବାହାରିଲା ସିଏ ଆହୁରି ସିଏ ଆହୁରି ପାଞ୍ଚଟା ଗଛକୁ ମାରିଦବ।
ମାରିଦବ କ୍ଷତି ପହଞ୍ଚେଇବ ପରିବେଶକୁ ଆଜ୍ଞା ଠିକ କହିଲି। କିନ୍ତୁ ଏଇ ପଦକ୍ଷେପ ପାଇଁ ତ ଆପଣ ଜାଣିଛନ୍ତି। ଏଇ ସବୁ ପରିବେଶ ଏମିତି ହଉଛି ବୋଲି ଗଛ ଲଗା ହେଉନି ବୋଲି ଆପଣ ଜାଣିଥିବେ ଭାରତର ଏକ ଭଲ ଖେଳ ଆଇ ପି ଏଲ ମ୍ୟାଚ ସେଥିରେ ମଧ୍ୟ କିଛି ନିୟମ ରଖା ହେଇଛି ଯେମିତି କିଛି ବଲ୍ ଯଦି ବ୍ୟାଟ୍ସମ୍ୟାନ୍ ଡଟ୍ କଲେ। ତାହେଲେ ଏକ ବଲ୍ ପାଇଁ ଆମେ ଦଶ ହଜାର ଗଛ ଲଗେଇବା ଏମିତି ସବୁ ନିୟମ ଆସିଗଲେ ଆମ ପରିବେଶ ପାଇଁ ବହୁତ ସୁବିଧା, ଆଉ ଲୋକ ଜାଣି ପାରୁନାହାନ୍ତି କିନ୍ତୁ
ମଧ୍ୟ ସଚେତନ ସୃଷ୍ଟି କରାଇବ ଏଟା ଗୋଟେ ଭଲ ପଦକ୍ଷେପ କାରଣ ସେ ଖେଳ ସମସ୍ତେ ଦେଖୁଛନ୍ତି ଦେଶ ସାରା ତ ସେମାନେ ଆଉ ଆୱାରନେସ ବଢିବ ତାଙ୍କର କି ସେ ନାଇଁ ଗଛଟା ଆମ ପାଇଁ ଇମ୍ପୋଟାଣ୍ଟ କି ଆମର ମାନେ ପାଠ୍ୟ ପୁସ୍ତକରେ ମଧ୍ୟ ପରିବେଶ ସୁରକ୍ଷା ଏବଂ ଉନ୍ନତି ପାଇଁ ଏକ ପ୍ରମୁଖ ବିଷୟବସ୍ତୁ ରଖିବା କଥା କାରଣ ସେ ଛୁଆବେଳୁ ସେ ଜିନିଷଟା ଜାଣିଲେ ତାଙ୍କ ମାଇଣ୍ଡରେ ପଶିଲେ ସେ ଜାଣିବେ।
ଆଜ୍ଞା ତ ପଥ ସବୁ ଜିନିଷ ତ ଗଛ ଉପରେ ହିଁ ଆପଣ ଡିପେଣ୍ଡେଡ୍ ବୁଝିଲେ ନା ସବୁ ଜିନିଷରେ ଆପଣ। କୋଉ ଜିନିଷ ଆପଣ ମାନେ ଗଛ ଠାରୁ ପାଇବେନି କୁହନ୍ତୁ ସବୁ କିଛି ପାଇବେ ଆପଣ ପଇସା ମଧ୍ୟ ରୋଜଗାର କରିପାରିବେ ଆପଣ ମାନେ ପରିବେଶକୁୁ ଭଲ କରିପାରିବେ ସବୁ ପ୍ରକାର ଜିନିଷ ସେଥିପାଇଁ ତ ମୁଁ ଆଜ୍ଞା ଭାବୁଛି ଯେ କୌଣସି ନୂଆ ଫଙ୍କସନ ହଉ କି ଯାହା ହଉ ଯେମିତି ସବୁ ଫଙ୍କସନରେ ପ୍ରତ୍ୟେକ ଛୁଆଙ୍କୁ କହିବା କଥା ଯେ ତମେ ପ୍ରତ୍ୟେକ ଗୋଟେ ଗୋଟେ ଗଛ ଲଗାଅ ଆଜ୍ଞା ଗୋଟେ ଗୋଟେ ଗଛ ଲଗାଅ। ଅଧିକ ଗଛ ନାହିଁ ଗୋଟେ ଗଛ ଲଗାଅ ତାକୁ ଦୁଇ ବର୍ଷ ତାର ଯତ୍ନ ନିଅ ତାପରେ ପ୍ରକୃତି ତାର ନିଜ ଯତ୍ନ ନେଇ ଗଛଟାକୁ
ଆମ ଦେଶରେ ଶହେ ଚାଳିଶ କୋଟି ଲୋକ ଯଦି ସମସ୍ତଙ୍କ ଜନ୍ମଦିନର ଗୋଟେ ଗୋଟେ ଗଛ ଲାଗିଲା ତ ଶହେ ଚାଳିଶ କୋଟି ଗଛ ପ୍ରତି ବର୍ଷ ଲାଗିବ। ଶହେ ଚାଳିଶ କୋଟି ନ ଲାଗୁ ଶହେ କୋଟି ଲାଗୁ ପ୍ରତିବର୍ଷ ଯଦି ଶହେ କୋ ଟି ଗଛ ଲାଗିବ। ତ ଆଗ ଆଗାମୀ କୋଡିଏ ବର୍ଷ ତିରିଶ ବର୍ଷ ପରେ ଆମ କୋଉଠୁ କି ଆମ ଆମ ବହୁତ ଭଲ ପରିସ୍ଥିତିରେ ଥିବା।
ଆଜ୍ଞା ଆଉ ଆମର ପରିବେଶ ବହୁତ ମାନେ ସଫା ସୁୁତୁରା ରହିବ। ଆପଣ ଜାଣି ପାରୁନାହାନ୍ତି ଯେ
ବ୍ୟକ୍ତି ସମାଜ ପ୍ରତ୍ୟେକ ବ୍ୟକ୍ତି ପରିବେଶ ପ୍ରତି ଯତ୍ନଶୀଳ ଯତ୍ନବାନଶ ଶିଳ ହବା ଦରକାର ସେ ତାର ସର୍ବନିମ୍ନ ଆବଶ୍ୟକତା ବ୍ୟବହାର କରିବା ପାଇଁ ନାଇଁ ଆମ ସମାଜ ଏବେ ହେଇଗଲାଣି ମାନେ ପ୍ରତିଯୋଗିତା ମୂଳକ ସମାଜ ବୁଝିଲେ କି? ଯଦି ଜଣେ ଗୋଟେଏ କୋଠା ଘର କରୁଛି ତ ସେ ଦୁଇ ତାଲା ଦୁଇ ମହଲା କୋଠା କରୁଛି ତାକୁ ଦେଖି କି ଆଉ ଜଣେ ତିନି ମହଲା ବିଶିଷ୍ଟ ତାଙ୍କର ଆବଶ୍ୟକତା ନଥାଇ ମଧ୍ୟ ସମାଜରେ ଏକ ମାନେ ଛଦ୍ମ ଛଦ୍ମ ମାନେ ତାଙ୍କ ପ୍ରଭୃତି ଦେଖିବା ପାଇଁ ସେ ସେ ଜାଣିପାରୁ ନାହାନ୍ତି ସେ କେତେ ବଡ ଭୁଲ କରୁଛନ୍ତି। କାରଣ ତାଙ୍କର ଯେତିକି ଆବଶ୍ୟକତା ସେ ତିକି କରିବା କଥା କାରଣ ସେ ସେ ଯଦି ଗୋଟେ ଘର ଗୋଟେ ଘରେ ଗୋଟେ ଘର ତିଆରି ପାଇଁ ମଧ୍ୟ ଅନେକ ଗଛ କଟା ହଉଛି ବୁଝିଲେ କି? ତା ଦେହରେ ଲାଗୁଥିବା କାଠ ସେ ଇଲେକ୍ଟ୍ରିକ ପାଇଁ ହଉଥିବା ଇଏ ନାଇଁ ବହୁତ କମ ଲଗଉଛନ୍ତି ଲୋକ କୋଉ ଗଛ ମାନେ ଦେଖନ୍ତୁ ଆମ ଆମ ଗାଁରେ ତ ଆପଣ ନିଜେ ଅ ଚିନ୍ତା କରନ୍ତୁ ଆମ ଗାଁରେ ଆମ ମାନେ ଏଇ ପରିବେଶ ପ୍ରତି ଯ ନହେଲେ କେତେ ଜଣ ବହୁତ କମ୍ ମିଳେ ହଁ ହଁ ଆଜ୍ଞା ଆଜ୍ଞା।